ହଁ ଏବେ ହେଲା।
ହଁ। ଏଇ ପାଇଁ କିଛି ହଉଥିବ ଆଉ। ସେମିତି ହୁଏ ଥରେ ଥରେ।
ଅ ନାଇଁ ମୁଇଁ ଓଲଟା ଓଲଟା ମାରୁଥିଲି ନାଇଁ ମାରିକି ଅଲଗା ମାରୁଥିଲି।
ଆଚ୍ଛା। ଆଉ କଣ ଖାଇଲ?
ସେଥିପାଇଁ ବୋଧେ, ନାଇ ଏଇନା ଖାଇବି ଲାଗିନି ପିଠା।
କି ପିଠା?
ସୁଜି ପିଠା। ସାଙ୍ଗ ଆଣିଥିଲା ତ ଅଧା ଖାଇବାରୁ ଏମାନେ ସମସ୍ତେ ଖା ନାଇଁତ ହ ଯଦି ଦେଖିଲି ମୁଁ ବି ଖାଇବି ଆ।
ହଁ ହଁ। ହଁ, ହଁ ଆମେ ଖାଇନୁ।
ଆମ୍ ଏ ଆଜି କରିିଥିନୁ ଆଳୁ ଭେଣ୍ଡି ଭଜା। ବାଇଗଣ ପୁଡ଼ା। ଶୁଣାଯାଉଛି ନା? ହ୍ୟାଲୋ।
ସେ ପୁର ଥିଲା ନାଇଁ ଟିକେ ହାଲକା
ଅହଁ ହଁ ତୋର କଥା କବି ଅଟକି ଅଟକି ଶୁଣାଯାଉଛି। ହଁ। ହଁ ଏଇ ମାନେ ଅଟକୁଛି କଥାବା।
ଟିକେ ରହ ଖାଲି।
ଆଉ ତାହେଲେ ଖାଇତେ ଯାଇ ନାହିଁ?
ନାଇଁ ଯାଇ ନାଇଁ।
ହଁ।
ଯାଇଛନ୍ ବର୍ଷା ପକଉଛି ଆଉ ଆସ ବି ନାଇଁ ପାରୁଛନ୍ ବୋଧେ।
ହଁ ବର୍ଷା ତ ଆମର ଆଡେ ଏଇନା ଛାଡ଼ିଛି।
ଆମର ଆଡ଼େ ହଉଛି ବର୍ଷା ହଉଛି। ହେଲେ ବି ଯାଇଛନ୍ ଛୁଆଗା ଦୁଇଟା ଦୁଇଟା ନି ଛୁଆ ଯାଇଛନ୍। ହେଲେ ଆସି ନାଇଁ ପାରୁଛ ବୋଧେ ସିଆଡ଼େ ନେଇଆସଛନ୍ ଆଉ ରହ କେତେବେଳେ ଆସମେ।
ହଁ ବର୍ଷା ଛାଡ଼ିଲା ଆଉ।
ବନ୍ଦ ହେଇଯିବ କି?
ଠିକ୍ ବନ୍ଦ ହେଇଯିବ ଆଉ ଗେଟ୍ ବନ୍ଦ ନାଇଁ କରନ ନା। ହୁଁ ହୁଁ।
ଆଉ ଭଲ ତ?
ଉଁ
ଆଉ ଭଲନି ନା
ହୁଁ।
ହୁଁ ମୁଁ ବ ରଥ ରେ ବି ତାହେଲେ ଆସି ନେଇ ପାରିବେ।
ହଁ
ଅଧିକ ହୋଉଛନ୍ତି ଯେ
ହୁଁ ସେଟା କହୁଥିଲେ
କହୁଛି ରଥରେ ଘରକୁ ଆସିବୁ ନା?
ହୁଁ ରଥ ରେ ନାଇଁ ବୋଝେ।
ଓହୋ। ହଁ।
ଏଇଟା ରଥରେ ଏଠି ବୁଲୁନ।
ହଁ।
ଆ ବାରିପଦା କେ ଆଉ କି ପାଇଁ ଯିବି।
ହଁ
ବାରକତା ତ କେତେ ଆସିଲେ ଆଉ ମପରେ
ନାଇଁ, ରଥରେ ଏଇ ଘର ଆଡ଼େ ଯିବା।
ହଁ ଦେଖ ଆଉ ବର୍ଷା କହୁଥିଲା ଆ
କି ବର୍ଷା? କିଏ କହୁଥିଲା? ହଁ
ଲଟ ପଥାକ ଆସ
ଓହୋ
ସେ ନେଇ ପସ
ଜଣା ପଡୁଛି।
ଆଉନା କରୁ
ଏଇ କିଛି ନାଇଁ, ଖାଇସାରି କରି ଗଡିେଇ ଛୁଇଁନା ଆଉ
ଆଜ୍ଞା ତାଇ ଆ ସ ଆଉ କି କ ଠ କିଛିିବ ସସଲା ସ
ପଢ଼ାପଢ଼ି ଠିକ୍ ଚାଲିଛି ତ?
ଚାଲି ଆସିିକି ପଢା କଥା ପଚାରୁଛି।
ହଁ
ପଢା କଥା ନାଇଁ କହିବେ ମୁ ନାଇଁ ପଢେ ଇ୍ଛା
ନାଇଁ ପଢ଼ତେ ଇଚ୍ଛା କହିଲେ ହବ ନା?
ପଟତ ଇ୍ଛା ନା ନଁ ତ
ସେ ଏମିତିନି ଆଉ
ଆଉ ସେମତିମଆବ ନେମଟା କରିବ ନକି
କଏ
କହିଏ
ଆର୍ସ ଛଅସ ଜି ଏନ୍ ଏମ୍ କରି ହେବ କି
କି ପେ ନାଇ ହବ
ଏ କହୁଛ
ହୁଁ ହବ ହବ
ଆର୍ଟସ୍ ଛୁଆ ଜି ଏନ୍ ଏମ୍ କରିହବ?
ଏ ଏନ୍ ଏମ୍ ଜି ଏନ୍ ଏମ୍ ସବୁ କରିହବ।
ମ ଦେକାରି
ଇଏଟା କର ଇଏଟା ଆ କିଏ କହୁି ଭଲି ଗ
ହଁ
ସେ ଟା କହୁଥିଲଛନ୍ତି ବୁଝିକଲି
ତ ଜିଏନେ କର ବିି ନା ବି ଏଡ୍ କରିବି?
ହଁ ଏଣ୍ଟ୍ରାନ୍ସ କ୍ୱାଲିଫାଇ ନାଇଁ କରିପାରବାର।
ଆଁ
ଏତିକି ମନେ ରଖିଥା ହେଇଯାଉ। ଟେନ କ୍ଲାସ ପ୍ଲସ୍ ଟୁ ରେ ବି ସେମିତି ଏଇଟା ବି ପାରାଇବାର ଅଛି ମୋର ତାପରେ ଗୋରୁ ବଗାଳ କଲି ଆଉ ଯାହା କଲି ଛେଳି ବଗାଲ କଲି
ରେକର୍ଡ ଗୋଟେ ରଖିବାର ଅଛିନା ମୋର। ଅର୍ଡର ରହିବ
ହୁଁ
ଏଇଟା ପଢ଼ିକି ସିଏ ଗୋରୁ ବଗାଳ ଛେଳି ବଗାଳ କରୁଛି। କିଏ କରିପାରିବ ରେକର୍ଡ଼ ରହିଯିବ।
ହଁ ଆ
ହୁଁ ଯେମିତି
ହୁଁ କି
ସେତେବେଳେ ଲୋକର କଥା
ହେଁ
ସେତେବେଳେ ଲୋକ
ମୁଇଁ ତ ଡ଼ରରେ କାହାରି ବାଘର, ସାଗର
ହୁଁ କିଡ଼ା କହୁଚନ୍ତି ଜିଜୁ।
ଏଇ କହୁଛନ ମୁଇଁ ତ ଡ଼ରେ କାହାରି ବାହାଘର ଫାହାଘର କାହିଁ ଯାଉନାଇଥିଲି। କେହି କି କହିଲ ବାନ୍ଧି ଯିବକ ନା।
କିଡ଼ା କହିଦେଲେ ବାଧିଯିବ ମାନେ।
ଆରେ ମାନେ- ହୋଇ କି କରୁସନ୍ ପଚାରିଦେଲେ?
ହଁ ସେଇଟା ତ ଠିକ କଥା।
ହୁଁ ସେମିତି
ଯେଦେ ଯଦି ତ କରି କରି ଭଲ ଉପର ଉପର ପଷ୍ଟିଂ ଯାଉଥିବ ହେଲେ ତ କିଛି ଲାଗିବ କି ନାଇଁ ଯାଇ ପଚାରିଲେ ବି କହିଦେଲେ କିଛି ଲାଗିବ ନାଇଁ। ହଁ, ମୁଁ ତ, ତ ଭାଡ଼େଇସି ସେଇଟା। ଉପର ଉପର ନାଇଁ ଯିବି ମୁଁ ଟିକେ ତଡ଼, ତଡ଼ କ ଯାଇକି ଚେଷ୍ଟା କରିବି।
ଉପର ଉପର ଗଲେ ନା ଦରମାଟା ସେମିତି ପାଇବେ ଆଉ।
ନାଇଁ ତଡ଼, ତଡ଼ ଗଲେ ବହୁତ ଲାଭ ଅଛି ଜାଣିଛୁ ନା ନାଇଁ।
ତ ଲୋକର ମନ ରେ ଗୋଟେ ଅଲଗା ଚିନ୍ତାଧାରା ଥାଏ ନା ତୋର ମନ ରେ ଗୋଟେ ଅଲଗା ଉ ଓଲଟା ଚିନ୍ତା ଧାରା ଥାଏ।
ଆରେ ମୁଇ ମୋଲ ଟ୍ୟାଲେଣ୍ଟେଡ଼ ଛୁଆ ଜାଣିଛ ନା ନାଇଁ। ହୁଁ। ମୁଁ ଟିକେ ମଲ୍ଟି ଟ୍ୟାଲେଣ୍ଟେଡ଼ ବାଲା ଛୁଆ ନା ସେଥିପାଇଁ ଆଉ।
ହଁ ହଉ ତାହେଲେ ରହୁଛି ହଁ।
ହଁ ଠିକ ଅଛି।
ହଁ।
ନାଇଁ କାଟି କାଟି ଦିଅ ସେ ପଟୁ।